ହ୍ୟାଲୋ। ହ୍ୟାଲୋ ହଁ। ଆଉ ଦେହ ଫେଅ ଭଲ ଅଛି?
ଆଁ
ଦେହ ଭଲ ଅଛି?
ହଁ।
ଓହୋ। ଆଉ ଆଉ କଣ ଖାଇଥିଲ କଣ?
ମୁଁ ଖାଇଥିଲି ଆଜି ଖାଇଥିଲି ଦହି ପଖାଳ ଭଜା ଆଉ ଆଚାର।
ବଢିଆ ଖାଇବା ଆଉ।
ହଁ ଗରମ ହଉଥିଲା ଜୋରେ ଖାଇଦେଇଥିଲୁ ଦେଖିଲେ ଏବେ ତ କଣ ବର୍ଷା ପକେଇ ଗଲାଣି।
ହଁ ବହୁତ ବର୍ଷା ପକେଇଲାଣି।
ଆ ମୁଁ ଶୋଇଥିଲି ଶୋଇକି ଉଠିଲା ବେଳକୁ ଦେଖିଲା ଅନ୍ଧାର କଣ ହେଇଗଲାଣି ଦେଖିଲା ବେଳକୁ ପାଗ ପୁରା ଖରାପ।
ଓହୋ ଆମର ତାହେଲେ ସିଆଡେ ଖରା ହେଇଛି।
ନା ଖରା ହେଇଥିଲା ଆମେ କହୁଥିଲୁ ଏସିି ଲଗେଇ ଶୋଇପଡିଥିଲୁ ମୁଁ ଉଠିଲାକୁ ଅନ୍ଧାର ଅନ୍ଧାର ଦେଖାଯାଉଛି ତାପରେ ଗଲାବେଳକୁ ରାତି ଭଳିଆ ହେଇଗଲାଣି ବର୍ଷା ଯୋଗୁଁ ପୁରା ରାତି।
ଓ ହୋ।
ତମ ଆଡ଼େ କେତେ ଜୋରେ ବର୍ଷ ହେଇ
ହଁ ଆମ
ହଁ ବେଶୀ ବର୍ଷା ହଉନି କିନ୍ତୁ ଯେତିକି ବି ହଉଛି
ଗୁଳୁଗୁଳି ବେଶୀ କରୁଛି ନାଇଁ ଗୁଳୁଗୁଳି ବେଶୀ ଲାଗୁଛି।
ନାଇଁ ଟିକେନାକୁ ଯେତେବେଳେ ବର୍ଷା ହଉଛି ଭଲ ଲାଗୁଛି ତାପରେ ଯେମିତି ବର୍ଷା ଟା ପଳଉଛି
ତା ପରେ ଗୁଳୁଗୁଳି ଯୋଉ ଗୁଳୁଗୁଳି କି ସେଇ ଗୁଳୁଗୁଳି।
ହଁ ବା।
ଯଦିଓ ଚାରି ପୁରା ଯଦି ଚାରି ପା ଯଦି ଚାରି ପାଞ୍ଚ ଦିନ ପୁରା ଲଗାତାର ବର୍ଷା କାଚିବ କାଚିବ କାଚିବ କାଚିବ ତ ଥଣ୍ଡା ପଡିବ ତାପରେ।
ହଁ ନାଇଁ ଏଇ ଥରକ ହବନି ବର୍ଷା ମନା କରିଛି। ସେ ଟିକେ ନାଗୁ ବର୍ଷା ହବ ବେଶୀ ହବନି ଏଇ ଥର ମନା କରିଛି ପାଣିପାଗ କହିଛି ଏଇ ବର୍ଷ ଟା ଜମା ବି ବର୍ଷା ହବନି।
ଆମେ ଆମେ ଗୁଳୁଗୁଳିରେ ମରି ଯାଇଥିବା ଅଧାରୁ।
ହଁ ଆ କଣ କରିଆ ଖରା ତ ଯେମିତି ହଉଛି ଗୁଳୁଗୁଳି ଯେମିତି ହଉଛି ଲୋକ ଭାବୁଛନ୍ତି କେବେ ବର୍ଷା ଆସିବ ଆସୁଛି କୋଉ ମାନେ ବର୍ଷା ହେଲା ଭଳିଆ ହଉଛି ଯେ ଟିକେ ନାକୁ ହେଇକି ପଳଉଛି।
ହୁଁ ହୁଁ।
ଆଉ କଣ କରୁଥିଲ?
ଏଇଠି ବସିଥିଲି। ଶୀତ ଜୋର ହେଲେ ଶୀତ ଏତେ ଜୋରେ ହେଲା ଶୀତ ଏତେ ଜୋରେ ହଉଛି ଶୀତ ଏତେ ଜୋରେ ହଉଛି। ଏତି ହେଇ ଶୀତ ପଳେଇବ।
ସେ ଶୀତ ଟା କ ଏତି ମାନେ ହଉ ପଛେ ଶୀତ ଭଲ ଲାଗୁଥିଲା ଆଡେ ଭଲ ଲାଗୁଥିଲା ହେ ଏତେ ଶୀତ ହଉଛି ରହି ହଉନଥିଲା। ତାପରେ ହଠାାତ କରି ଶୀତ ପ ଯୋଉ ଗରମ ହେଇଗଲା ଲୋକ ପୁରା ତ୍ରାଇ ତ୍ରାଇ ହଉଛନ୍ତି।
ମୁଁ ଲୋକ ପୁରା ପାଗଳ ହେଇଗଲିଣି।
ହଁ ଏଇଥର କି ବୋଉ ଶୀତ ହଉନଥିଲା କି?
ହଁ ପୁରୁରା ଜୋର ତ ମାନେ ମୋ ସାଇକେଲ ସଟା ତୁ ସକାଳୁ ପୁରା କୋଲାପ ଯେତ ଦିଟା ମୋର ବରଫ ହେଇଯାଇଥିବ।
ହଁ ସେ ବହୁତ ଶୀତ ହେଇଥିଲା ଏଥରକ ଯେମିତି ଶୀତ ହେଇଥିଲା ସେମିତି ଖରାପ ହଉ କିନ୍ତୁ ବର୍ଷା ଟା କାଇହିଁ ଜମା ହଉନି।
ହବା ବର୍ଷ ର
ଆଷାଢରେ ହବା କଥା ନା ନାଇଁ ବର୍ଷା।
ହଲା।
ଦେଖଆ ଭାଦ୍ରବକୁ ହବ କାଳେ।
ହୁଁ।
ବର୍ଷା ହେଲେ ଭଲ ଲାଗେଛି କିନ୍ତୁ ଗୋଟେ ଅବାକିା ବି ଲାଗେ କୋଟେ ଗୋଟେ ଯିବ ଆଉ କଣ କରିବ। ଅସ ନାହିଁ ତାର
ଲାଗିବଲୁ ମା
ହଁ ବା ସେ ଯୋଉ ତମେ ଗଲା ବେଳକୁ ସେ ଯୋଉ କାଦୁଅ ଗୋବର ଅଛି ମ ରାସ୍ତାରେ ବାହାରିଲାକୁ ଆମର ଏଠି ଅ ଗାଈଗୁଡା ସବୁ ବେଶୀ ଅଛନ୍ତି ଗୋଟେ ଗୋଟେ ଜାଗାରେ ଠିଆଇଥିବେ ଖାଲି ଗୋବରମୟ ହେଇଯାଇଥିବ। ସୁଧ ଲାଗା ମତେ ଯିବାକୁ ଇଚ୍ଛା ହଉନି ଘରୁ ବାହାରିବାକୁ।
ହଁ ବା।
ଆଇ
ମାର ବାଇଗ ବାଇଗ ଲଗିବ।
ହଁ ବା। ଆଉ ତମେ ତ କଲେଜ ଯାଇନ ତମ ଛୁଟି ଆଉ ଯ ସୋମବାରଟ ଯିବ ଆଉ।
ହୁଁ। ହୁଁ ହୁଁ ସୋମବାରେ ମଙ୍ଗଳବାର ଆଡକୁ କି ଆର ସୋମବାର ଯିବୁ।
ତମ ହାତରେ ତମ କଲେଜ ତ ତମ ହାତରେ ନହିଁ।
ଭାରି କଷ୍ଟ ଦଉଛନ୍ତି ଗଲେ ସେଥିାଇ ଜମା ଯିବାକଛ ହଉନି।
ସାଙ୍ଗମାନୋନେ ଯାଉଛନ୍ତି ନା କେହି ଯାଉନାହାନ୍ତି।
ସେ ସବୁ ତିଥି ଭାରତ ଖୋଜୁଛନ୍ତି।
ପକୁନ୍ତ ଯିବି ଭାବୁଛନ୍ତି ନା।
କିଏ କହୁଛୁ ତୁ ଗଲୁରେ। ନା ମୁଁ ଯାଇନି ହଉ ଆଉ ଯିବା ଆଉ ଯିବା ତ ଇଏ କହିକି ରହିଯାଉଛ ସବୁ ଠକ୍ଠକ ହେଇକି
ଓହୋ।
ଆମ କଲେ ଯଉ ସତରେ କଷ୍ଟ ଦଉଛନ୍ତି ଭାରି କଷ୍ଟ ଦଉଛନ୍ତି ସେଥିାଇଁ ଚି ଚିଡ ଲାଗକୁ ଯିବାକୁ ଇଚଛା ହଉନହିଁ।
କେ ବହୁତ ପାଠ ପଢ଼ା ହଉଛି।
ପୁରା ଦଶଟା ର ଚାରିଟା ନନଷ୍ଟ ପଢେଇବେ।
କୋବା ଏତେ
ହଁ ବା। ମାନେ ସ୍କୁଲ ଭଳିଆ ଦଶଟାରୁ ଚାରିଟା ଯଦି ନପ୍ ପଢେଇବେ ଆଉ ବ୍ରହ୍ମ ଜଳୁଥିବ ପୁରା।
ଓହୋ ତମ ମାନେ ତମ ଇଚ୍ଛା ଅନୁସାରେ କି ମାନେ କେତେଟା ପିରିୟଡ଼ ସେମିତି ନାଇଁ।
ନାଇଁ ଆମେ ପଳେଇବୁ ଯେ ଛ ମାନେ ଜଗିଥିବୁ ପଳେଇବୁ ବୋଲି କିନ୍ତୁ ସିଏ ଜଗିଥିବେ ସି ଆମକୁ ଜଗିଥିବେ।
ଓହୋ ଆମ ତ ମନ ଇଚ୍ଛା ଯାଉ
ଆଉ ଆମ କ୍ଲାସ ରେ ଦିଟା ଦିଟା ଝିଅ ଅଛନ୍ତି ସିଏ ଖାଲି କହୁଛନ୍ତି ଆମଖା ଖାଲି କ୍ଲାସ କରିବୁ ଖାଲି କ୍ଲାସ କରିବୁ ସିଏ ଗଲାଠୁ ଆପେ କ୍ଲାସ ହଉଛି।
ହଁ
ସି ଯିଏ ନଯାଆନ୍ତେ କେହି କଥା ହେଇଯାନ୍ତେ ସମସ୍ତେ କେହି ଯିବୁନି କ୍ଲାସ ହଅନ୍ତାନି ଆଉ ସିଏ ଦି ଭଉଣୀ ଯକ ଖାଲି ପଳଉଛନ୍ତି ଆମେ କଣ କରିପାରିବୁ ଆମେ କ୍ଲାସ କରିବା ବାଧ୍ୟ ହଉ
ଦି ଜଣ କଲେ ମାନେ ତ ତମେ ଯାହାହଲେ ମ୍ୟାଡାମ କହିବେ ନା ଯେ ହଁ ଆ ଦିଇ ଜଣ ଆସିଲଣି ଆଉ କାଇ କରିବାନି
ହଁ ମୁଁ କ୍ଲାସ କରିଦେବି
ସିଏ ତାଙ୍କର ପଠେଇଦେବେ ଦି ଜଣ ହଉ ପାଞ୍ଚ ଜଣ ହଉ କହିବି କି ହଁ ସେ କହିବେ କି ଆମର ସବଜେକ୍ଟ ମୁଁ ଆମେ ତ ଆମର କଭର କରିଦଉ ତମେ ତମର କେମିତି ପଢେଇବା ଜାଣିଥିବେ
ଆ ସେଆ ଦି ଜଣ ଗଲା ଗଠୁ ବାଧ୍ୟ ହେଇକିମିତି ଯାଉଛୁ ବର୍ଷା ନହିଁ ଖରା ନାହିଁ ଶୀତ ନାଇଁ କିଛି ନାହିଁ ସବୁବେଳେ ଯିବୁ
ଛୁଟି ଛୁଟି ତ ଗଣ୍ଣମେଣ୍ଟ ଛୁଟି ଯେତେବେଳେ ଛୁଟି ଥିବ ଆଉ
ଉଁ ହଁ ସେତିକି ଛୁଟି ନହେଲେ ଆଉ ଛୁଟି ନାହିଁ
ହୁଁ
ଭାରି ଉ ଚୁଡ଼ ଚୁଡ଼ ଲାଗୁଛି ଆଉ ସବୁ ଡିପାର୍ଟମେଣ୍ଟ ପିଲା ବାହାରେ ବୁଲୁଥିବେ ଆମେ ସବୁ ପଢୁଥିବୁ ମାନେ କେମିତି ଲାଗୁଛ ସେମାନେ ତ ସବୁ ସେଇଠି ସେଇଠି ବୁଲଥିବେ ଆମ ସାମ୍ନାରେ ବୁଲୁଥିବେ। ଆମ କ୍ଲାସ ରୁମ୍ ସାମ୍ନାରେ ଆମେ ତାଙ୍କୁ ଅନେଇଛି ପଢୁଥିବୁ
ପଢଉଛନ୍ତି ଆଉ କଲେଜ ଅଧା ପିଲାଯାଆନ୍ତି ପାଠ ପଢିବା ଅଧା ପିଲାଯାଆନ୍ତି ଖଟି ମାରିବାକୁ ହ ତା ଅଧା ମଝିଆ ମଝି ଅଧା କ୍ଲାସ କରିଥିବେ ଅଧା ଯେତ କଟି ମାରିବାଉ
ନାଇଁ ସତତା କୁଛି ଆଉ ସବୁ ଡିପାର୍ଟମେଣ୍ଟରେ ପଢା ମାନେ ଗୋଟେ ଦିଟା କ୍ଲାସ ସରିଗଲେ ଟିକେ ବୁଲି ଆସୁଛନ୍ତି ଖାଇ ପିକି ଆସିଲେ ତାପରେ ଆଉ ଗୋଟେ କ୍ଲାସ କରିବି ଆମେ ଚାରିଟା ବେଳୁ କହିଲୁ ଆଉ କେହି ପିଲା ନଥିବେ କେହି ଗୋଟେ ଗୋଟାଏ ପିଲା ନଥିବେ ସୁନସାନ ଏରିଆ ହେଇଯାଇଥିବ
ତମ ଡିପାର୍ଟମେଣ୍ଟ ତମ ଡିପାର୍ଟମେଣ୍ଟ ବେଶୀ ପାଠ ପଢଉଛନ୍ତି ତାହେଲେ
ହଁ ଆମ କଲେଜ ହଉଛି ବନ୍ଦ ହବା ଟାଇମ ହଉଛି ଦିଟା
ଓହୋ
ସିଏ କହୁଛନ୍ତି ଆମେ ଯେତିକି ସମୟରୁ ହଉ ତମେ ବି ସେତିକି ସମୟରୁ ହ
ମାନେ ଟିକେ ଏକ୍ସଟ୍ରା କୋଚିଂ ଟାଇପ ର ପାଠ ପଢଉଛନ୍ତି ଆଉ
ହଁ ଗୋତେ ଆମେ ଅଧିକ ବିଷୟ ପଢେଇ ଦୁ ବ ଏକ ସହିତ
ତ ସ୍କୁଲ ଭଳିଆ ଲାଗିବ ଦଶଟା ରୁ ଚାରିଟ ପୁରା ସ୍କୁଲ ହେଇଗଲା
ମୁଁ ନ ଖାଇବି କି କ୍ଲାସ ରେ
ହଁ
ପୁରା ଚିଡି ଚିଡି ଲାଗେଁ ସେଥିପାଇଁ ମୋତେ ଇଚ୍ଛା ହଉନି ଏଇ ବର୍ଷ କ୍ଲାସ କରିବାକୁ ମୁଁ କହିଲିଏ ବର୍ଷ ମୁ ଟୋଟାଲ ଯିବି ମୁ ଭାବୁଛି ସେ
ଏଇ ବା ନା ନା ସେମିତି କରିବନି
ଖାଲି ଏକ୍ଜାମ ଦବାକୁ ଯିବି ଏ ସେଇତ ବ୍ୟାଗ ଲାଗିଲେ ସେଇତ ପ ଅ ପଇସା ଦେଇକି ପର ପରୀକ୍ଷା ଦବୁ ନା
ହଁ ବ୍ୟାଗ ଦେଲେ ସେତିକି ପଇସା ଦବ ପୁଣି ଏଥିରେ ଫର୍ମ ଫିଲ୍ଅପ୍ କରିବ
ଆ ସେଇୟା ଯାଇକି ଯାଇକି କଣ ନବ ଯାଇକି ଦଶଟା ରୁ ଚାରିଟା ଖାଲି ନ ଖାଇ ପିଇକି ବସିବୁ ଆଜି ସିନା ଛୁଆ ଟା ଛି ଗ୍ୟାସ ରୋଗ ବାହାରୁନି ବଡ ହେଲେ ଯଦି ସେ ରୋଗ ବାହାରିବ କେଇ ପିଠୀ ରେ ଆସି ପଢିବେ ସେ ସାର ମାନେପଢିବେ
ନାଇଁ ଖାଇବା ଟା କେମିତିଛାଡୁନାହାନ୍ତିି ବ
କିଛି ଛାଡିବେନି ସେ
ଏ ତାକୁ ନନଷ୍ଟପ୍ ବସିକି ପାଠ ପଢୁଥିବ ଦଶଟା ରୁ ଚା ରିଟା
ହଁ
ଏଇ ଅଜବ ସେମାନେ ବି ଖାଇବାକୁ ଯାଆନ୍ତିନି କି?
ଉଁ ସେମାନେ ତାଙ୍କର ତା ସରିଗଲେ ସେମାନେ ସରିଗଲେ ସେମାନେ ଖାଇଦେଇ ଆସିବେ ଆଉ ଜଣ ମ୍ୟାମ୍ ପଢଉଥିବାେ ଆଉ ଜଣ ମମ୍ ଖାଇଦେଇ ଆସିବେ ଯେ ଆଉ ଜଣ ପଢେଇବେେ
ଏ ଭାଇ ଇଏ କିଏ ଅ ଯିବ
ସେମାନେ ଖାଲି ଖାଇକି ଆସିବି ସେ
ଆଉ ଭୋକ ଭୋକ ତ ଲାଗୁଥିବ ତମେ କିଏ ପାଠ ପଢିବ ଯେ
ଆମେ ଖାଲି ପାଣି ବି ପକେଇବୁ ବୋତଲ ବୋତଲ ପାଣି ବି ପକଉଥିବୁ ସବୁ ଥଣ୍ଡା ପାଣି
ଆରେ ବା ଏ ଏମିତି କଣ ବା ମାନେ ତମର ଏଇଟା କେବେଠୁ ହେଲାଣି ଯେବେଠୁ କଲେଜରେ ଆଡମିସନ କରି
ହଁ ହଁ ହଁ ଫାଷ୍ଟ ଇ ପୁରା ବର୍ଷ ହେଲାଣି ଏମିତି ତଡ ପଉଛନ୍ତି ଆମକୁ
ହଁ ଏଇଟା କଣ
ସେଦି ବି ହଣ ଜାାଗ ନାଇଁ ସେଦି ବି ହଣ ଜାାଗ ବସୁଛନ୍ତି ବଲେ ଆମେ ସେମିତି ବସିକି ବଢିବାକୁ ପଢୁ
ଆଉ ତମେ ସ ଖାଇ ପିି ଟିକେ ଆଇଲେ ମାଇ ଟା ଫ୍ରି ହେଲେ ପୁଣି ଟିକେ ଗୋଟେ ଅଧଘଣ୍ଣ୍ଡେ ପର୍ଯ୍ୟନ୍ତ ହେଲେ ଛାଡିଦିଅ ଗ୍ୟାପ୍ ଛାଦ ତମ ସେମାନେ ତାଙ୍କର ଖାଇ ପିଇ ଟେ ବୁଲିକି ମାଇଣ୍ଡ ଫ୍ର କରିକି ଆସେ ଏୁି ପାଠ ପଢେଇବ
ସିଏ କଣ ପାଞ୍ଚ ମିନିଟ ଯାଅ ପାଞ୍ଚ ମିନିଟ ର ଅଧିକ ଯିବନି ପାଞ୍ଚ ମିନିଟ ଖାଲି ବାଥରୁମ ଯକି ଆ ପାଞ୍ଚ ମିନିଟ୍ ହେଇଯିବ
ଆଉ ପାଞ୍ଚ ମିନିଟ ଖାଇବାକୁ କେତେବେଳେ ତମେ ଯିବ
ସିଏ କହିବ ତମେ ବସି ସାର ବସି ପଢି ସାର ତାପରେ ଖାଇବାକୁ ଯିବ ଆମର ଗ୍ୟାସ ରୋଗ ବାହାରିଲେ କେହି ବୁଝିବେନି କେହି ପିଠରେ ପଡିବନି ଆସିକି
ସେଇ କଥା ତ ତମେ ନ କାମ ତମ ସେଇ ଯୋଉ କଲେଜ କୁ କଣ କଲ ଟିଫିିନ ଧରିକି ଯିବ ଲାଷ୍ଟ କ କଣ କରିବ ପାଞ୍ଚ ମିନିଟ୍ ଦଉଛନ୍ତି
ଆଉ ଟିଫନ୍ କିଏ ବନେଇବକୁ ଗଲେ ଏେ ନଅଟା ବେଳ କିଏ ଟିଫନ୍ ବନେଇକି ଦବ ଘରେ କହୁଛନ୍ତି କଲେଜ ଯିବ ଆଗରେ ଟିଫିନ ନେଇାଇକି ସ୍କୁଲ ଯାଉଥିଲା ଟିଫିନ ନେଇ କଲେଜ ବେ ଆରେ ଯିବା ଟିଫନ୍ ନେଇ କି
ଆଉ ତଣ କହିଲ ମୁଁ ତ ଟ ଟ ଘାଆ ପିଇଉନାନ୍ତି ଖାଇବୁ କଣ ଏତେ ଭୋକଉଥିବ ସେଇ ଟାଇମ ରେ ଦଶଟା ଚାରିଟା କଣ କମ ହେଲାଣି
ଆଉ ବାରଟା ବେଳୁ ଯୋଉ ଭୋକ ଆମ ପାଠରେ ପାଣି ପିଇବ କୋଉଥିବୁ
ସେ ପାଣିରେ କ ପେଟ ଭରିବ ଆହୁରି ଭୋକ ବେଶୀ ହବ ତ ହଜମ ହେଇଯାଏ ପାଣି ପିଇଲେ
ଥଣ୍ଡା ପାଣି ଭିଇ ପକେଇବା ପେଟ ଥଣ୍ଡା ଲାଗିବ
ସେ କଣ ବଷ୍ଟେ କରିବେ ବୋଲି ପାଠ ପଢୁଛନ୍ତି ନା କଣ
ହୁଁ ପାଗଳ କରିରେଥାଅନ୍ତି ଆମେ ତ ଏତେ ଗୁଡା ବିଷୟ ଏକା ସହିତ ପଢେଇଲେ କଣ ଟା ବୁଝିବୁ କିଛି ବୁଝିପାରୁନା
ମାନେ ତାଙ୍କର କଣ ଟାର୍ଗେଟ ରହୁଛି ନା କଣ
ସିଏ କହୁଛନ୍ତି ଆମେ ପଢେଇଯିବୁ ପୁରା ଟୋଟାଲି ନଷ୍ଟର ପଢେଇବୁ ଆମେ
ସିଏ କି କଥା ଯେ ସାର୍ ମାନେ ବି ସେଇଆ
ହଁ ହଁ ହଁ ସିଏ ବା ଆମ ଡିପାର୍ଟମେଣ୍ଟ ରେ ହେଇଯାଉଛନ୍ତି କେତେ ଜଣଙ୍କର ସାତଟା ନା ଆଠଟା ମ୍ୟାାମ ସାର୍ ହେଇ ଯାଉଛନ୍ତି ହେଲା
ମାନେ ତମର କଣ ସେଟା ପୁଅ ଝିଅ ମିଶା କୋୟେଟ ନା ଓମେନ୍ସ ଖାଲି
ନା ନା ପୁଅ ଝିଅ ମିଶା ସମସ୍ତେ
ଆଉ ତାହେଲ ପୁଅ ପିଲା ଗୁଡା କପ୍ଲେନ କରନ୍ତି ନା
ପୁଅ ବି ନା ପୁଅ ପିଲା କେହି ଆସୁନାହାନ୍ତି ପୁଅ ପିଲା ଦିଟା ପୁଅ ପିଲା ପୁଣି ସିଏ ଆମ ସ୍କୁଲ ବେଳର ସାଙ୍ଗ ସେ ଦିଟା ଯାକ ସିଏ ବି ଆମ ସହିତ ବସୁଛନ୍ତି ଭକୁଆ ଲେଖା
କାହିଁକନା ଲେଡିଜ ମାନେ ଟିକେ ବସନ୍ତି ବେଶୀ ସମୟ ପେସେନ୍ସ ରେ ଜେନ୍ସ ମାନେ ତ କେବେ ଏତେ ସମୟ ବସିବେନି
ନାଇ ସେପା ଦିଟା ପୁଅ ଦିଟା ନହେଲେ ତିନିଟା ପୁଅ ଆସିଥିବେ ନହେଲେ ପାଞ୍ଚଟା ହାଇଷ୍ଟ ପାଞ୍ଚଟା ପୁଅ ଆସିଥିବେ ପାଞ୍ଚଟା ପୁଅ ସେ ଦିଟା ପୁଅ ପଳେଇବେ ଆଉ ତିନିଟା ପୁଅ ବସିକି ରହିବା ଆମ ସହିତ
ଓହୋ ହଉ
ଯଦି କା ଦଶଟା ପୁଅ ମିଶିକି ଏକା ସହିତ କହିବେ ତ ସେଇଟା ଅ, ଶୁଣିବେ। ଏ ଯଦି ଏ ତିନିଟା ପୁଅ କହିବେ ଶୁଣିବେ କେବେ?
ସେଇ କଥା।
ଝିଅ ହେଇଥିବେ, ଝିଅ ପନ୍ଦର ଜଣ ବସିଥିବେ, ଯେ ତିନିଟା ପୁଅ ବସିଥିବେ।
ହୁଁ।
ସେ ତ କାହା କଥା ଶୁଣିବି ସିଏ କାହା କଥା ଶୁଣିବେ ହିଁ ନାହିଁ।
ନା ସେଠି ପୁଅ ମାନେ କଣ କହିବେ କିଛି କହିପାରିବେନି ବି।
କିଛି କହିପାରିବେନି। ପୁଅମାନେ ବି ବସିଥାନ୍ତି ସିଏ ତାଙ୍କୁ ଅଣ୍ଟା ପିଟି କଣ ହେଇ ଯାଉଥିବ। ତାଙ୍କ ମନ ବି ବାହାରେତିବ। ହେଲା ସିଏ ବି ବସିଥିବେ କୁକୁଡି କାକୁଡ଼ି ହେଇକି।
ଏ ସିଏ ସେ ଅନେଇକି ବସିଥିବେ ଝିଅ ମାନେ କେତେବେଳେ କହିବେ।
ହଁ ସିଏ ସାର୍ କେତେବେଳୁ ଗୋଟେ ଖସିଲେ ଆମେ ଖସିବୁ। ଫୋନ କରି ଜିତିବେ ମଝିରେ ମଝିରେ ଭିତରେ। ଏ ଏ ଗ୍ରୁପ୍ ଗୋଟେ ଖୋଲା ହେଇଛି, ଗ୍ରୁପ୍ ରେ ମେସେଜ୍ ଚାଲିଥିବ।
ଏ ଭଗ
ଆଉ କଣ କରିବି, ମୁଁ ସେ ପୁରା ଉଁ, ସେଇ ବିଜାର କରଦଉଚୁ। ପାଠରେ ଆଉ କଣ ମନ ଲାଗୁଥୁବ। ଭୋକ କରୁଥିବ, ଇଆଡେ ବାହାରେ ଆମ ସାଙ୍ଗ ମାନେ ବୁଲଥିବେ ଆମ ମନଟା କୋଉଠି ପାଠରେ ଲାଗିବ ଯେ।
ସେଇଆ, ହଁ।
ଟୋଟାଲି ପାଠରେ ନଥିବ, ଫୋନ, କେଞ୍ଚୁଥିବି ଇଆଡେ ତଳେ ପଶି ମୁହଁ ପୁରେଇକି।
ଖାଲି ବସୁଥିବେ ଯେ ମ୍ୟାଡାମ୍ ମାନେ କେତେବେଳ କହିବେ ଯାଅ ବୋଲି।
ହଁ ମୋ ମନଟା ସେଇଠି ଥିବ ମ୍ୟାଡମ୍ କେତେବେଳେ କହିବେ ଯାଅ ମାନେ ଆମେ ବ୍ୟାଗ୍ ଧରି ଉଡିବୁ ସଦା।
ହ ବା ସେଇ ଅ, ସେଇଟା ସମସ୍ତଙ୍କର ହୁଏ।